ଶଭୁଚି ହଁ ହଁ ଶୁଭୁଚି କଣ କରୁଛନ୍ତି? ସୁୁଭ ହଉ ଓହୋ ବିଦ୍ୟାଳୟରେ ପାଠପଢଉଥିଲେ
ହୁଁ।
ଆଉ କଣ ସ୍ୱାସ୍ଥ୍ୟ କିପରି ଅଛି ଆପଣଙ୍କର?
ହଁ ସ୍ୱାସ୍ଥ୍ୟ ଅବସ୍ଥା ଏବେ ଟିକେ ଭଲ ଅଛି।
ଆଉ ଆପଣଙ୍କର ରକ୍ତ ପରୀକ୍ଷା କରିବାକୁ ଯାଇଥିଲେ କଣ କହୁଥିଲେ ହଁ ରକ୍ତ ପରୀକ୍ଷା ରିପୋର୍ଟ ଆସଛି ହଁ କାଲି ଇ
ଗାଁ ଯୋଉ କାଲିକି ପହର ଦିନ ଯିବି ଅଲଟ୍ରାସାଉଣ୍ଡ କରିବା ପାଇଁ ଅଲଟ୍ରାସାଉଣ୍ଡ କରିବାକୁ ଆଣିଲେ ଡ଼ାକ୍ତରଙ୍କ ସହିତ ପରାମର୍ଶ କରିବି ଆଉ।
ଆଉ ଆପଣ ପାଖ ହଁ ପାକ ଅ ଯାଞ୍ଚ୍ କରିବା ପାଇଁ ଯିବେ ନାଇଁ?
ହୁଁ।
ଆଉ କଣ ଅ ଖାଇବା ପିଇବା ଠିକ୍ ଅଛି ଆପଣଙ୍କର ନା ଖାଇବା ପିଇବା ଠିକ୍ ରଖୁନାହାନ୍ତି?
ହଁ ଖାଇବା ପିଇବା ଠିକ୍ ଅଛି। ଅଛି ଏ ରୁଟି ଖାଇବା ପାଇଁ କହୁଛନ୍ତି ଚାଉ ମନା କରିଚନ୍ତି ଭାତ ଆଳୁ ସବୁ ମନା କରୁଛନ୍ତି ଖାଇବା ପାଇଁ ଆଉ।
ଆଉ ଆପଣଙ୍କ ବ ବଗିଚାରେ କିପରି ଫୁଲ ଫଳ ସବୁ ଲଗେଇଛନ୍ତି?
ହଁ ଆମ ବଗିଚାରେ ବହୁତ୍ ଫୁଲ ଆମର ଅଭାବ ନାହିଁ। ହଁ ବଡ଼ ବଡ଼ ଆ ଫୁଲ ଗୋଲାବୀର ମନ୍ଦାର ଫୁଲ ଲଗେଇଛି ଘିଅ କଲର ର ଗୋଟେ ମନ୍ଦାର ଫୁଲ କୁଞ୍ଚି କୁଞ୍ଚି ମନ୍ଦର ଫୁଲ ଗୋଟେ ଅଛି ଆଉ ଧଳା ମନ୍ଦିର ବି ଲଗେଇଛି। ହଁ ଧଳା ଅପରାଜିତା କଳା ଅପରାଜିତା ଆଉ ମାଳ ଏଇଟି ଟଗର ଗଛ ବି ଅଛି ଅରଖ ଗଛ ଅଛି। ଫୁଲ ବିଭିନ୍ନ ପ୍ରକାର ଲଗେଇଛି କନିଅର ସବୁ ଫୁଲ ଲଗେଇଛି ଏବେ ଗେଣ୍ଡୁ ମଞ୍ଜି ଗେଣ୍ଡୁ ଆଉ
ହଁ ଏବେ ତଳି ପକେଇବା ସମୟ ଆସିଗଲାଣି ଗଛ ହେରିକା ବା ଲଗେଇ ଫୁଲ ଗଛ ଲଗାଇବା।
ତଳି ତଳି ପକେଇ ବୁ। ସେଟା ଆର ମାସକୁ ସେ ଗଛ ସବୁ ରୁଆ ହବ। ଏ କାର୍ତ୍ତିକ୍ ମାସକୁ ଫୁଟିବ ଆଉ।
ଓହୋ।
ଆଉ ତମୁକୁ କଣ ଯୋଉ ବାଡିରେ ଚହ୍ନି କାକୁଡି ପନିପରିବା ଲଗେଇଛ।
ହଁ ମୋର ଭେଣ୍ଡି ଲଗା ହେଇଥିଲା ଟମାଟର ଲଗା ହେଇଥିଲା। ଆଉ ସବୁ ଲଗେଇଥିଲା ଆଉ।
ଆଉ ସିଏ ତ ଲଗେଇଥିଲ ଖରା ଖରା ଦିନେ ଆଉ ଏଇ କର୍ତ୍ତିକ ମାସରେ କିଛି କଖାରୁ ଫକାରୁ ଗଛ ଲଗାହେଇନି?
ନା ଏବେ ଆମର କିଛି ଲଗା ହେଇନି।
ଆମର ଲଗେଇଛି କଲରା ଗଛ ଆଉ ଜହ୍ନି ଗଛ ଆଉ କଖାରୁ ବି ଲଗେଇଛି ଆଠ ଦଶ ଟି ମନ୍ଦା
ଓ ହୋ
ଲଗେଇଛି ସବୁ ଆଉ।
ଓ ହୋ।
ହ୍ୟାଲୋ।
ଆଜ୍ଞା।
ଏ ଲଗେଇଛୁ ସବୁ ଗଛ ଆଉ ଭେଣ୍ଡିର ମେଞ୍ଚେ କ ପକେଇ ଦେଇଛି ତଳି ପକେଇ ଦେଇଛି ଜାଗା ନଥିଲା ସବୁ ଛଣ ଆମର ଗ ଲତା ମଡା ହେଇଥିଲା ଆଉ ଛା ହେଇଛି।
ଆପଣଙ୍କର କୃଷି ଘର ବୋଧେ? ଏଥିପାଇଁ ଛଣ ଦେଖିବାକୁ ପାଉଛନ୍ତି ଆମେ ତ ସହରରେ ରହିଲୁ ଆମର ଛଣ ଦେଖି ଛଆ ସପନ।
ନା ଆମର ଛଣ କୁଟା ରଖିବୁନା ଆମର ଗାଈ ଅଛି। ଗାଈ ଚାରିଟା ଚାରିଟା ଗାଈ ରଖିଚୁ ଆଉ ଆଉ ଗାଈ ମାନେ ଫେର୍ ଛଣା ଖାଇବେ ଆଉ ଗୁହାଳ ଛାଁ ହବ ଆଉ ସେଥିପାଇଁ ଆଚଛା ହେଲା ଛଣ ସବୁ ଆସିକି ଗୁହାଳ ବାଘ ଆଉ ସେଇଠି ବର୍ଷା ହେଲେ ସେ ଭେଣ୍ଡି ଯଉ ତଳି ପକେଇଚି ଆଣିକି ରୋଇବି ଆଉ।
ଆଉ ଏଇ ଯଉ ଆପଣଙ୍କୁ ସହିତ ସମ୍ପର୍କ କରିଥିଲି କି ଆପଣ ଯଉ ଦ୍ରୋପତି ର କଣ ବସ୍ତ୍ର ହରଣ ବିଷୟରେ କିଛି କଥା ହେଇଥାନ୍ତେ।
ହଁ କଣ୍ ଜାଣିବାକୁ ଚାହୁଁଚ?
ଅଁ- କିପରି ବସ୍ତ୍ର ହରଣ ହେଇଥିଲା କଣ ପାଇଁ ହେଇଥିଲା କିଏ କିଏ କଣ ପାଇଁ ଏମିତି କର୍ମ କରିଥିଲେ ଏମିତି ଲଜ୍ଜାଜନକ ବ ଅ- ଯେହେତୁ ପ୍ରଭୁ ଭୁଙ୍କ ସହିତ ଥାଇକି ବି କିଛି ଶିକି ନପାରିଥିଲେ କେମିତି କଣ କରିଥିଲେ?
ଶଙ୍କୁନି ଆର ସବୁର କାରଣ ହେଲା ଶଙ୍କୁନି ମୂଳ
ସକୁନି କିଏ ଥିଲେ?
ଶଙ୍କୁନୀ ଥିଲେ ଦୁର୍ଯ୍ୟୋଧନର ମାମୁଁ ଗାନ୍ଧାରୀ ଙ୍କ ଭାଇ। ଶଙ୍କୁନିଙ୍କ ବଂଶଧର ଯୁଦ୍ଧରେ ହାରି ଯାଇଥିଲେ
ଆଜ୍ଞା।
ଦୂତରାଷ୍ଟ୍ର ଆଉ ପଣ୍ଡୁ ରାଜା ତାଙ୍କୁ ବ-ନ୍ଦୀ କରି ରଖିଥିଲେ। ବନ୍ଦୀ କରି ରଖି ତାଙ୍କ ପରିବାରର ଯେତେ ଜଣ ସଦ୍ୟସ ବନ୍ଦୀ ଗୃହରେ ଥିଲେ ତାଙ୍କୁ ଜଣଙ୍କର ଖାଦ୍ୟ ହିଁ ଦିଆଯାଉଥିଲା। ସେଥିପାଇଁ ତାଙ୍କ ପରିବାର
ଙ୍କୁ ଦିଆଯାଏ ଇଏ ଯେହେତୁ ସଭା ସାନ ଥିଲେ ତାଙ୍କୁ ସମସ୍ତେ ଦେଇକି ବଞ୍ଚ୍ ବଞ୍ଚେଇ ବାକୁ ରଖିଲେ ଆଉ ସମସ୍ତଙ୍କୁ କୁ ଓ ମାରିବା ପାଇଁ ଛାଡିଦେଲେ ଆଉ।
ହୁଁ ଜଣଙ୍କର ଖାଇବା ସମସ୍ତଙ୍କୁ ବାଣ୍ଟି କି ଦିଅନ୍ତି ସେ ସମସ୍ତେ କଣ କଲେ ତାଙ୍କର ନିଷ୍ପତ୍ତି ନେଲେ
ଏପରି କଣ ପାଇଁ କରୁଥିଲେ ଜାଣିଚନ୍ତି ଏମିତି ଖାଇକି ମରିବେ ସେ
ଉଁ -ଏ-ଅଳ୍ପ ଅଳ୍ପ ଟିକେ ଟିକେ ଖାଇ ଖାଇକି କିଏ ତ ବଞ୍ଚି ପାରିବେନି ଆସ୍ତେ ଆସ୍ତେ ଦେହ ଅସୁସ୍ଥ ହବ ସମସ୍ତେ ମରିବେ ସେଇଥିପାଇଁ ତାଙ୍କର ନିଷ୍ପତ୍ତି ନେଲେ ଯେ ନାଇଁ ଆମ୍ଭେ ସମା- ଆମ ସମସ୍ତଙ୍କର ଯେତେ ଶଙ୍କୁନିଙ୍କି ଖାଇବାକୁ ଦବା ଆଉ ଶଙ୍କୁନି ବଞ୍ଚିକି ରହିଲେ ସେ ସେରା ଆମ- ଆମ ଅ- ଯଉ ମରିବାର କି ଆମେ ବନ୍ଦି ଗୃହରେ ରହିକି ଯଉ କଷ୍ଟ ପାଇଲେ ତାର ସିଏ ଯଉ ଶତ୍ରୁତା କରିକି ଯଉ ପ୍ରତିଶୋଧ ଆଉ।
ଓ।
ପ୍ରତିଶୋଧ ନବ ଆଉ ଶଙ୍କୁନି ସେଇ ସବୁ ଦେଖିକି ତା ପରିବାରର ଲୋକଙ୍କର ଦୁଃଖ କଷ୍ଟ ଯନ୍ତ୍ରଣା ସହି ପାରୁନଥିଲା ବହୁତୁ କଷ୍ଟରେ ରହୁଥିଲା କିନ୍ତୁ ସବୁ ଖାଦ୍ୟ ଖାଇକି ସେ ବଞ୍ଚିକି ରହିଥିଲା ଯେ ଧୂତ ରାଷ୍ଟ୍ରଙ୍କର ବ ଷରେ। କାହାକୁ ର
ବଂଶ ଘାତ କରିବ ବୋଲିକି ସିଏ ବଞ୍ଚିଇକି ଥିଲା ଆଉ।
ହୁଁ ସେଥିପାଇଁ ସିଏ ଏକା ବଞ୍ଚିକି ଥିଲା ତାପରେ ଗାନ୍ଧାରୀ ଗାନ୍ଧାର ରାଜାଙ୍କର ପୁତ୍ରୀ ଗାନ୍ଧାରୀଙ୍କୁ ଧୂତରାଷ୍ଟ୍ର ବିବାହ କଲେ ତାଙ୍କୁ
ତାଙ୍କୁ ବରଦାନ ମିଳିଯାଇଥିଲା ଯେ ତାଙ୍କର ଶହେଟି ପୁତ୍ର ହବ, ଗାନ୍ଧାରୀଙ୍କୁ ବରଦାନ ମିଳିଥିଲା ତାଙ୍କୁ ଶହେ ପାଇଁ ପୁତ୍ର ହବ।
ଶହେଟି ପୁତ୍ର ହବ।
ହଁ। ସେଥିପାଇଁ ଶହେଟି ପୁତ୍ର ଜନ୍ମ ଦବା ଗୋଟିଏ ନାରୀ ପକ୍ଷରେ ସମ୍ଭବ ନୁହେଁ। ସେଥିପାଇଁ ଭଗବାନ ତାଙ୍କୁ ଗୋଟେ ବରଦାନ୍ ଦେଇଥିଲେ। ଶହେଟି ଅଣ୍ଡା ଅଣ୍ଡା ସ ଉ ଜନ୍ମ ଦେଇଥିଲେ ଗାନ୍ଧାରୀ ତାକୁ ହଁ। ମାଟି ଘଡାରେ ରଖି ହୁଁ କେତେ ବର୍ଷ ହଁ କେହି କେତେ ମାସ ରଖିଲେ ରଖିଲା ପରେ ତା ହଁ ସେ ଖଡା ପ୍ରଥମେ ଫୁଟି ଯେଉଁ ପୁତ୍ରଟି ଜନ୍ମ ନେଲେ ତାଙ୍କର ନା ଦେଲେ ଦୁର୍ଯ୍ୟଧନ।
ଆଜ୍ଞା।
ଦୁର୍ଯ୍ୟୋଧନ ତାଙ୍କର ବଡ ତ୍ର ଥିଲେ ତାପରେ ଯୋଉ ଧୁଶାସନ ତାଙ୍କର ତମ୍ ଆଉ ତାକୁ ସବୁ ମାନେ ଭାଇଥିଲେ କିନ୍ତୁ ଦୁର୍ଯ୍ୟୋଧନ ଦୁଃଶାସନ ଇଏ ଦି ଜଣ ମିତ୍ର ଭଳି ସବୁ। ଦୁଇ ଭାଇ ଯାହା କରନ୍ତି କଥାବାର୍ତ୍ତା ହେଇ କରନ୍ତି ଆଉ ଉ ଦୁର୍ଯ୍ୟୋଧନ ର ସବୁ କଥା ଦୁଶାସନ ମାନେ। ଏମ୍ତି କିଛି ଦିନ ତାପରେ ଧୁତରାଷ୍ଟ୍ର ଏ ରାଜଗାଦି ସମ୍ଭାଳିବାର ଦାୟିତ୍ଵକୁ ଠିକ୍ ଭାବେ ସମ୍ଭାଳି ପାରୁନଥିଲେ।
ଓହୋ।
ସମ୍ଭାଳି ପାରୁନଥିଲେ, ସେ ଯୋଉ ପାଣ୍ଡୁ ରାଜା ଥିଲେ, ପାଣ୍ଡୁ ଯେହେତୁ ସିଏ ଯୋଉ ଗଲେ ଅରଣ୍ୟ ଅରଣ୍ୟରେ ବାସ କଲେ ପାଣ୍ଡୁ ଋଷି ମୁନି ରହିବ
ତାଙ୍କୁ ଭଲ ଲାଗେ, ସିଏ କିଛି ଦିନ ବନବାସ ଭଳି ସେ ଯାଇକ ବନରେ ବାସ କଲେ ଯୋଉ କଁ ସେ ଋଷି ମାନଙ୍କ ସହିତ ରହିଲେ ତାଙ୍କ ପତ୍ନୀ ପାଣ୍ଡୁଙ୍କର ବି ପାଞ୍ଚ ପୁତ୍ର।
ଯୁଧିଷ୍ଟିର।
ଭୀମ ଅର୍ଜୁନ ନକୁଳ ଓ ଶହଦେବ। ଆଉ ଧୂତ ରାଷ୍ଟ୍ରଙ୍କର ଶହେ । ଯେତେବେଳେ ପାଣ୍ଡୁଙ୍କ ପୁତ୍ର ପାଞ୍ଚଟି ଯଉ ତାଙ୍କର ପାଣ୍ଡୁଙ୍କର ଥିଲା ପାଣ୍ଡୁଙ୍କର ମୃତ୍ୟୁ ପରେ। ସେ ଗଲେ ଯେତେବେଳେ ତାଙ୍କର। ରାଜମହଲକୁ ସେତେବେଳେ ତାଙ୍କୁ ଦେଖି ଦୁର୍ଯ୍ୟୋଧନ ସହିପାରୁନ
ଆଜ୍ଞା।
ତାପରେ। ଯୋଉ ପାଣ୍ଡୁଙ୍କର ପାଞ୍ଚ ପୁତ୍ର ଆଉ ଦୂତ ରାଷ୍ଟ୍ରଙ୍କର ଶହେ ପୁତ୍ର ସେ କଣ କଲେ।
ତାଙ୍କର ଶହେଟା ପୁତ୍ର ଥାଇକି ଯେତିକି ଆଙ୍କର ପାଞ୍ଚଟା ପୁତ୍ର ଥାଇକି ସେତିକି।
ହୁଁ ସେଆ
ଶିକ୍ଷା ଗ୍ରହଣ କରିଥିଲେ ଆଉ ସେମାନେ ଶହେ ପୁତ୍ର ଥାଇକି ତାଙ୍କର ଶିଖିତ ଜ୍ଞାନ ବହୁତ କଣ ଥିଲା।
ଆଃ ପାଠର ବିଦ୍ୟା ସବୁ ସବୁଥିରେ ପାରଙ୍ଗମ ହେଲେ। ପାଣ୍ଡୁଙ୍କର ପାଞ୍ଚ ପତ୍ର ହେଲେ ଉଁ ପୁତ୍ରଙ୍କର ଶହେ ପୁତ୍ରରୁ ଦୁର୍ଯ୍ୟଧନ ଦୁଃଶାସନ କିଛି ବିଦ୍ୟା ଶିଖି ପାରୁଥିଲେ। ଆଉ ସବୁ ପୁତ୍ର ମାନେ ତାଙ୍କର ଶ୍ରେଷ୍ଠତା ପ୍ରମାଣ ଦେଇ ପାରୁନଥିଲେ ଏମାନେ ଏ ଯୋଉ ଭି ଭୀମ ଅର୍ଜୁନ ନକୁଳ ସହଦେବ ଅମ ଇଏ ଯୋଉ ଯୁଧିଷ୍ଠିର ର ଭାଇ ପାଞ୍ଚ ଜଣ ଯାକ ସବୁ କ୍ଷେତ୍ରରେ ଆଗୁଆ ଥିଲେ।
ଆଜ୍ଞା।
ଯଉଁ। ଯୁଦ୍ଧ ଖେ ଯୋଉ ସିକିବା ଅସ୍ତ୍ରଶସ୍ତ୍ର ବିଦ୍ୟା ହଉ। ଏବି। ଦ୍ୟା ହଉ କି ତାଙ୍କର ଯୋଉ ଏମିତି ବି ଅଛି ଆଶ୍ରମରେ ବସେ ରହିକି ବିଦ୍ୟା ଦା ଦାନ ଗ୍ରହଣ କରେ ସେମାନେ ଯାଇ ଗ୍ରାମ ଗ୍ରାମ ବୁଲି ଭିକ୍ଷା ମାଗି ଆଣିବେ ଭିକ୍ଷା ମାଗ ଆସ ସେ ଭିକ୍ଷା ଦନାକୁ ଆଶ୍ରମରେ ରଖିବେ ଆଶ୍ରମ ସମସ୍ତେ ସେଇ ଭିକ୍ଷ୍ଯା ଦାନରେ
ଆଜ୍ଞା ତାଙ୍କର ଥାଏ ବି ଏ ଯୋଉ ଶିଷ୍ୟ ମାନଙ୍କର ଥାଏ ତାଙ୍କର ପାଞ୍ଚ ଞ୍ଚୋଟି ଘର ଜମା ସେ ଆଣିବେ ତାପରେ ପଞ୍ଚମରୁୁ ଷଷ୍ଠ ଘରକୁ ସେ ଯିବେନି। ହଁ ଆଜ୍ଞା ଆଜ୍ଞା।
ଆଉ ତାପରେ ଏମତି ଆସ୍ତେ ଆସ୍ତେ ସେମାନେ ବଡ ହେଲେ। ବଡ ହେଲା ପରେ ଯେତେବେଳେ ଯୋ ଦୁର୍ ଉ ଯୁଧିଷ୍ଟି ର ଙ୍କୁ ରାଜ ଗାଦି ଦବା। ଦେବା ପାଇଁ ନିଷ୍ପତ୍ତି ନିଆଗଲା ସେତେବେଲେ ଶଙ୍କୁନି ଦୂର୍ଯ୍ୟଧନଙ୍କୁ କଣ କହିଲେ ତାଙ୍କୁ କୁ ମନ୍ତ୍ରଣା ଦେଇ ତାଙ୍କୁ ପ୍ରେରଣା ଦେଲେଯେ ତମେ ପାଇ ରାଜଗାଧିରେ ବସିବାର କେବଳ ତମର ହିଁ ଅଛି। ଛି ଯୁଧିଷ୍ଠିର ଙ୍କର ନା
ଆ ନା।
ଆଉ ଯେହେତୁ ତମର ପିତା ଉ ରାଜ ଗାଦିରେ ବସିବା ତାଙ୍କ ପ ହିସାବରେ ରାଜଗାଦୀ ସମାଜ ଦାୟ। ପାଣ୍ଡୁଙ୍କର ପୁତ୍ରଙ୍କର। ଏମିତି ତାଙ୍କର ଉ- ଦୁଉ -ଦୁଯ୍ୟଧନ।
ଆଜ୍ଞା ଆଜ୍ଞା ମ୍ୟାଏମ୍ ଯଦି ଆପଣଙ୍କ ସହିତକ। ଭାଇ ବହୁତ ଖୁସି ଲାଗିଲା ମୋର ଟିକେ କାମ ଆସିଗଲାଣି ମୁଁ। କାମ ସାରି ବା ପାଇ ଆଉ ତୁମ ସହିତ କଥା ହଉଚି।
ହଉ ଶୁଭରାତ୍ରି ଠିକ ଅଛି ଶୁଭରାତ୍ରି।।
ଆଜ୍ଞା ଶୁଭରାତ୍ରୀ
ଆଜ୍ଞା ରଖନ୍ତୁ। ଆଉ କଣ ଜାଣିବାକୁ ଚାହୁଁଛନ୍ତି କି। ଆଉ କଣ।